ହଁ ଝିଅ।
ହଁ ନମସ୍କାର।
ହଁ। ଯୋଉ ମୁଁ ଭାବିଲି। ଟିକେ ତ ଏବେ ଟିକେ ଫ୍ରି ଅଛି ଆହୁରି ଦଶ ମିନିଟ୍ ଅଛି ଧୂପ ଦବା କୁ ଆଉ ଟିକେ କଣ ମଧ୍ୟ ଝିଅ ସୁନା ଭଉଣୀ ଟି କଣ କରୁଛି ଟିକେ ବୁଝିଦବା।
ଯା ହଉ ସମୟ ପାଇଲେ ମନେ ପକଉଛ ସେତିକି ବଡ କଥା।
ଉଁ ଟିକେ ବୁଝିଦବା ଆଉ ମୁଁ କହିଲି ବୁଝିଦିଏ କଣ କରୁଛନ୍ତି।
ହଁ ତ ସନ୍ଧ୍ୟା ସମୟ ହେଲାଣି ସବୁ କାମ ନିତ୍ୟକ୍ରମ ସବୁ ସାରି ସାରିବଣି ଆଉ।
ହଁ ସେ ସବୁ କାମ ସରିଲାଣି ମୁଁ ଏଠି ଉଁ ବସିକି ବଟମ ଲଗଉଥିଲି।
ଓ ଯୋଉ ବ୍ଲାଉଜ ରେ।
ହଁ। ବଟମ ଲଗେଇକି ଭାବିଲି ମୁଁ କହିଲି କଣ କରୁଛନ୍ତି କିଏ ମୋ ଭଉଣୀ।
ଯାହା ହୋଉ କାମ ଭିତରେ ଟିକେ ମନେ ପକାଉଛନ୍ତି।
ହଁ ମନେ ପଡିବନି କଣ ଯେ ମନରେ କଣ ମନ ପଡିଲେ ବଚନ କି ଦରିଦ୍ରତା କୁହ।
ନା ହଁ କିନ୍ତୁ ଅଛନ୍ତି ଲୋକ। ଅ କାମ କାମ ଭିତରେ ମନେ ପକେଇ ପାରୁନାହାନ୍ତି କେତେ କେତେ ବନ୍ଧୁଙ୍କ ସହିତ ତ ଟିକେ ସମୟ ବି ଦେଇ ପାରୁନାହାନ୍ତି ପରିବାରଙ୍କ ସହିତ ବି ସମୟ ଦେଇ ପାରୁନାହାନ୍ତି।
ମନେ ପକେଇବା ଯେତେ କାମରେ ଥିଲେ ପ୍ରତିଟି କାମରେ ବି ବନ୍ଧୁଙ୍କୁ ମନେ ପକ କେବା ହଉଛି ଗୋଟେ ଗାମ ସଏ ବୁଝିଲ। ଉଁ ଏବେ ସବୁ ଯୋଉ ମାନେ ଏବେ ତ ସବୁ ସବୁ ଫ୍ୟାସନ ହେଇଗଲାଣି।
ହଁ।
ହୁଁ ଏବେ ଦେଖୁନା ଗୋଟେ ବର ବାହାଘର ହଉଛି ହେଲା। ଆଗକାଳେ ଗୋଟେ ବାହାଘର ହଉଥିଲା ଏବେ ଦେଖୁନା ଝିଅ ପିଲା ମାନେ ଯୋଉ ଡ୍ୟା
ହଁ ନାଚୁଛନ୍ତି କିନ୍ତୁ ସେଇଟା କଣ ଆମ ପରମ୍ପରା ଯେମିତି ଝିଅ ପିଲାଟେ ଓଢ଼ୋଣା ଟା ତଳକୁ ପର୍ଯ୍ୟନ୍ତ ଦେଇ ନଇଁ ନଇଁ ଚାଲୁଥିବା ସେସବୁ ଆଉ ଦେଖିବାକୁ ମିଳୁନି।
ଏବେ ଗୋଟେ -ଏବେ ଗୋଟେ ଏଇଟା ତମର ତମ ମତ ହିସାବରେ ଏଇ ଯୋଉ ରିଙ୍ଗ୍ ସେରିମନି ଏଇଟା କଣ ତା ଅର୍ଥ ଆଗେ ଯେମିତି ଗୋଟେ ନିର୍ବନ୍ଧ ହଉଥିଲା
ତୁ ହଁ।
ନିର୍ବନ୍ଧ ହୋଉଥିଲା ଦଶ ଜଣ ପୁଅ ବାଲା ଘର ଥିବେ। ଝିଅଟି ଆସି ବସୁଥିଲା ହେଲା କେତେ ଲାଜରେ ତଳକୁ ମୁହଁ ପୋ ତି ବସୁଥିଲା ସେମାନଙ୍କ ଘର ଲୋକ ତାଙ୍କର। ଯାହାଟି ଟିକେ ନିଅନ୍ତୁ ମୁଦିଟି ହଉ ଚେନ୍ ଟେ ଯାହା ବି ହୋଉ। ପିନ୍ଧେଇ ଦଉଥିଲେ ସିଏ ଯୋଉ କେତେ ସୁନ୍ଦର୍।
କିନ୍ତୁ ଆଉ ଏସବୁ ନାହିଁ। ଏବେ ସବୁ ତ କେତେ ଆଗକୁ ଗଲାଣି ଆଉ ସେସବୁ ଆଉ ଦେଖିବାକୁ ସାତ ସପନ। ଏମିତି କୌଣସି କୋଉଠି ଗୋଟିଏ ଗୋଟିଏ ଥିବେ ଗାଁ ଫାଁ ରେ ଏମିତି ହୋଉଥିବେ। କିନ୍ତୁ ବହୁତ୍ ଜାଗାରେ ଏବେ ଏମିତି ହେଲାଣି ରିଙ୍ଗ୍ ସେରିମନି ହବ, ହଳଦୀ ହବ, ମେହେନ୍ଦୀ ହବ ତାପରେ ବାହାଘର। ଆଗରୁ ଝିଅ ମାନଙ୍କୁ ବାହାଘର ହବ ମାନେ ଝିଅ ଗୋଟେକୁ ଦେଖ୍ ଦେଖିଆକୁ ଟିକେ ଲୋକମାନେ ଦୌଡିକି ବୁଲୁଥିବେ ମୁଁ ଟିକେ ବୋହକୁ ଦେଖିଆ।
ହଁବା ଗୋଟେ କଥାରେ କୁହନ୍ତି ମୋ ମା ସବୁବେଳେ କହିବ ଝିଅକୁ ଦେଖିବୁ ଗୋଡେଇ ଗୋଡେଇ ବୋହ କୁ ଦେଖ୍ ଖିବୁ ଆଡ଼େଇ ଆଡ଼େଇ।
ହଁ କିନ୍ତୁ ଆଉ ଆଡେଇଆକୁ ପଡୁନି।
ଝିଅ ଗୋଟେ ବିଦା ହଉଥିଲା ହେଲା ଝିଅ ବିଦା ହଉଥିଲା କେତେ -କେତେ ସୁନ୍ଦର ସେ ଯୋଉ ହୁଁ ଆଗକାଳରେ ଯୋଉ ବାହୁନା ଗୀତ ହେଲା ଝିଅ ବାହାହେଲେ କୁହନ୍ତି ଗଛ ପତ୍ର ଆଖିରୁ ଲୁହ ବୋହେ। ଝିଅ ଗୋଟାଏ ବିଧା ହେଲେ ଆଉ ଏବେ ତ ଛି
ତା ମାନେ ଯିଏ ବିଦା ହଉଚି ତା ଆଖିରେ ବି ଲୁହ ନାହିଁ ସେ ହସ୍ ହସି ହସି କି ପଳ
ହୁଁ ଏବେ ତ ସୋସିଆଲ ମିଡିଆକୁୁ କେମିତି ଆସିବେ ସେଇ ଚିନ୍ତାଧାରା।
କେମିତି ଭିଡିଓ ଟି ଭଲ ହେଲେ ସୋସିଆଲ୍ ମିଡିଆରେ ଆସିବ ଭଲ। ଭଲ ଲାଇକ୍ ଆସିବ ସସବୁ ସବୁବେଳେ ସୋସିଆଲ୍ ମିଡିଆର
ଏବେ ତ ବର ବର ଆସୁ ଆସୁ ସେପଟେ କନ୍ୟା ତାର ନା ଚିବା ଷ୍ଟାର୍ଟ କରିଦେଲାଣି ହଳଦୀ ଆଗେ ଥିଲା ମଙ୍ଗନ, ବାହାଘର।
ହୁଁ।
ହେଲା ସେ ଯୋଉ ଗୀତ ବୋଲା ସେ ଯୋଉ ନାଚ ଗୀତ ହେଲା
ସେ ସବୁ ଆଉ କିଛି ନାହିଁ।
ସେ ସମୟ ବଢିଆ ଥିଲା। ହେ ଯୋଉ ପିଲା ଦିନର ସ୍ମୃତି ସବୁ- ସବୁରି ଘରେ ଗୋଟେ ନେଖା ଲଣ୍ଠନ ଜଳୁଥିଲା।
ହଁ।
ସତ ନୁହଁ ଆଉ ଖରା ଦିନ ଖରା ଦିନ ରା ତି ସାରା ଠକ୍ ଠକ୍ ଧାନ ବାଡା ର ଶବ୍ଦ
ହଁ ଶବ୍ଦ ବାହାରେ ବସି ମଜାମସ୍ତି କରିବା ବାହାରେ ବସି ସମସ୍ତେ ମିଶିକି ସମୟ କାଟିବା ଏସ ସେ ସବୁ ଆଉ ମିଳୁନି।
ଆଉ ଉଁ -ଲଣ୍ଠନ ଘରେ ଘରେ ତାପରେ ସମସ୍ତଙ୍କ ଯୋଉଟା ରାତି ସନ୍ଧ୍ୟା ହେଲେ ସନ୍ଧ୍ୟା ହେଲେ ସମସ୍ତଙ୍କ ଗୁହାଳରେ ଧୂଆଁ ଦିଆ ହୁଏ।
ହଁ ମଶା ମଶା ଯିବା ପାଇଁ ଆଉ ହଁ -ହଁ। ଏବେ ପର୍ଯ୍ୟନ୍ତ ବି ଯାହାର ଗାଈ ଅଛି ଧୂଆଁପୂଆ ଦଉଚନ୍ତି କିନ୍ତୁ ବେଶୀ କିଛି ଲୋକ ଆଉ ଏସବୁ ପସନ୍ଦ କରୁନାହାନ୍ତି ହଁ।
ଘରେ ଘରେ ସକାଳୁ ଚୁଲି ଲିପା ହଉଥିବ କଳା ନିପା ହେଇଥିବ ନା?
ହଁ ଅମ୍ ଗାଈ ରହିଲା ମାନେ ଆଉ ମ ବିଲ ଚାଷ ବାସ ହେଲା ମାନେ ଖଳା ଲିପା ହବ ସେଠି ଆସି ଧାନ ବାଡା ହବ ହବ ସେଇ ଯୋଉ ମଜା ଆଉ ସେ ସବୁ କିଛି ଦେଖିବାକୁ ମିଳୁନି।
ଏବେ ତ ଯୋଉଠି ଦେଖିବ ବିଲ ଫିଲ ଜାଗାରେ ବି ଲୋକ ସବୁ ଘର କରିଗଲେଣି।
ମୋର ବା ହାମର ଆ ମୋର ମନ ଅ ଅଛି ମୁଁ ଜେତେଳେ ଛୋଟ ହେଇଥିଲି ଏ ଯୋଉ ପାୱାର ଟିଲର ଟ୍ରାକ୍ଟର ଆମର ବୁଲେ ବୁଝିଲ? ତା ପଛେ ପଛେ ଆମେ ଦଶ ବାର ଜଣ କଙ୍କଡା ଧରି ଧରି କା ହଁ ଇଏ କରିବୁ।
ସେ ଛୋଟବେଳର ଯୋଉ ମଜା ଆଉ ସବୁ ତମ ଗାଁ ପାଖରେ ସବୁ କି କି ମନ୍ଦିର ଅଛି?
ହଁ ମନ୍ଦିର ତ ବହୁତ ଆମ ଗାଁ ପାରେ ଗୋଟେ କ୍ଷେତ୍ରପାଳ ମନ୍ଦିର ଆଉ ଆମ ଅଷ୍ଟ୍ ଗୋଟେ ଅଛନ୍ତି ଆମର ହନୁମାନ ଗୋଟେ ହନୁମାନ ଠାକୁର ଯୋଉ ଶୁଣ ମୋ ଜେଜେ ମା ମୋର କହନ୍ତି ହେଲା ଗୋଟେ ଲୋ ଲୋକଟି ସେ ହନୁମାନେ ଗାଈ ନେଇକି ଯାଏ ବାରିକ ଲୋକଟି ତାର ଗାଈ ଛାଡିଦବ ସେଇଠି ବସିବ ଗାଈ ଯାଇ ଆପେ ଆପେ କ୍ଷୀର ଦବ ଗୋଟେ ଗଛ ମୂଳରେ ହେଲା।
ହୁଁ।
ସେଠାକୁ ଲୋକଙ୍କୁ ଲଗେଇ ସେ ଜାଗା ଖୋଲା ସେ ଗୋଟେ ହନୁମାନ ମୂର୍ତ୍ତି ବାହାରିଲେ ହେଲା। ଏପର୍ଯ୍ୟନ୍ତ ବି ସେ ହନୁମାନ ପୂଜା ପାଉଛନ୍ତି ଅଁ ଭଲ ସେଇଠି ରାମ ଲୀଳା ହୁଏ ବାର ଦିନି। ହେଲା। ଭଲ ଇଏ ଆଉ ପିଲାମାନେ ସବୁ ହଁ। ଯେ ଗାଁକୁୁ ଗଲେ ଯୋଉ ପିଲାଙ୍କୁ ତୁ ଦେଖିଥିଲୁ ଏଡ଼ିକି ଟୁ ସିଏ ସବୁ ଏଡ଼େଏଡ଼େ ହେଇଗଲେଣି। ହେଲା ସବୁ କିଛି ବଦଳି ଗଲାଣି। ହଁ ବା ଆଗେ ଗୋଟେ ତୁ ପିଲାଙ୍କୁ କଥା କହିପାରିଥିଲୁ ଏବେ କଥା ପଦେବି କହି
ହଁ ସିଏ ଯେମିତି ସାଙ୍ଗେ ସାଙ୍ଗେ ଓଲଟେଇକି କହିବେ।
ହଁ ବା କଣ ଏଇ ପାଣି ପବନ ଜଳବା ଏ ଜଳବାୟୁ ସବୁ କିଛି ବଦଳି ଯାଇଛି। ମଣିଷ ସାଙ୍ଗେ ସାଙ୍ଗେ ସବୁ କିଛି ବଦଳି ଯାଇଛି।
ଆ ତମ ଘରଟା କୋଉଠି କୋଉଠି ମାନେ କୋଉ ଲାଇନରେ?
ଆମ ଘର ହଉଛି କେନ୍ଦ୍ରାପଡ଼ା।
ମାନେ ଏବେ କଉଟି ରହୁଛ?
ଆମେ ଏବେ ରହୁଛୁ ଚଣ୍ଡିଖୋଲରେ।
ଚଣ୍ଡିଖୋଲରେ ଗୋଟେ କଣ ପ୍ରସିଦ୍ଧ ଅଛି ଅଁ
ହଁ ଚଣ୍ଡିଖୋଲ ରେ ଆମର ଯୋଉ ପେଡ଼ା।
ହଁ ମୁଁ ଶୁଣିଥିଲି ହଁ ପେଡ଼ା ପ୍ରସିଦ୍ଧ ଚଣ୍ଡିଖୋଲର।
ହୁଁ ଚଣ୍ଡିଖୋଲ ର ପେଡ଼ା ପ୍ରସିଦ୍ଧ ଭଲ ଜାଗାଟା ଏପଟେ ଯାଜପୁର ଯିବାକୁ ରାସ୍ ତା ଏପଟେ କେନ୍ଦରାପଡ଼ା ଯିବାକୁ। ଚଣ୍ଡିଖୋଲ ଗୋଟେ ଭଲ ଜାଗା ଶିଳ୍ପ ଏରିଆ ଟା ଖଣି ଏରିଆ। ହୁଁ ଭଲ ଭଲ ସ୍କୁଲ ଅଛି। ବେସରକାରୀ ସ୍କୁଲୁ ଅଛି ଭଲ ଭଲ ବେସରକାରୀ ସ୍କୁଲୁ ସରକାରୀ ସ୍କୁଲୁ ଭଲ।
ହଁ ଗରିବ ମାନେ ବି ଆରାମ ସେ ଛୁଆମାନଙ୍କୁ ପାଠ ପଢ଼େଇ ପାରିବେ।
ହଁ ମାନେ ବହୁତ ଲୋକ ଆସି ତ ଚଣ୍ଡିଖୋଲରେ ବେପାର ବାଣିଜ୍ୟ କରି ନିଜ ନିଜ ପେଟ ପୋଷୁଛନ୍ତି। ବିହାର କୋଲକାତା କୋଲକତା ରୁ ଆସି କିି ଶାଢ଼ୀ ଫାଢ଼ୀ ବେପାର କରୁଛନ୍ତି ବିହାରରୁ ଆସି ଏ ଯୋଉ ଚଣ୍ଡିଗୋଲ ବଜାର ଉପରେ
ହଁ ବିଭିନ୍ନ ଜାଗାରୁ ଲୋକ ଆସିକି ବ୍ୟବସାୟ କର
ବିଭିନ୍ନ ଲୋକ ହଁ। ଭଲ ଭଲ ଜାଗାଟା ଏଇ ଜାଗାରେ କଣ କହିଲ ଭଲ? ସ୍ନେହୀ ଶ୍ରଦ୍ଧା ଲୋକ ଭାଇଚାରା ଅଛି ହେଲା।
ଭାଇଚାରା ବା ଯୋଉଠ୍ ରହିବ ସେ ସହର ହଉ ଗାଁ ହଉ ସେଟା ଆଗେ ଆଗେଇ ଚାଲିବ।
ହୁଁ ଉନ୍ନତିର ପଥେ।
ହଁ ଉନ୍ନତି ହେଇ ହେଇ ଚାଲିବ ଯୋଉଠି ଏକାଠି ନଥିବ ସେଠି ସବୁ ଜିନିଷ ପଛୁଆ ରଇବ।
ହଁ।
ଆଉ ଏଇ ଯୋଉ ଏଇ ଯୋଉ ସବୁ କଣ କହିଲ? ପରିବେଶ ମାନେ ଏଇ ଯୋଉ କଳ କବ୍ଜା କଳକାରଖାନା ଯୋଉ ଏରିଆ। ସେଉଡା ସବୁ ମାନେ
ଯେତିକି ଭଲ ସେତିକି ଖରାପ, କାହିଁ ନା ଏ କେତେ ହଁ? ବାୟୁ ପ୍ରଦୂଷଣ ହଉଛି।
ଆଁ, ଯେ କଟକ ଭୁବନେଶ୍ଵରରେ ତ ପିଲାମାନଙ୍କୁ ହଁ, ପାଠ ପଢେଇବାକୁ ତ ପିଲାମାନଙ୍କୁ ଲୋକ ଡରୁଚନ୍ତି। ଭୟ କରୁଚନ୍ତି, ଏଇ ଯୋଉ ଯାହା ଘଟୁଛି ସବୁ।
ହଁ।
ଏତେ ଭୟ କରୁଚନ୍ତି, ଯେ ପିଲାମାନଙ୍କୁ ଛାଡିବାକୁ ଲୋକ ଭୟ କରୁଚନ୍। ଭୁବନେଶ୍ବରେ ଛାଡିବାକୁ ଲୋକ ଭୟ କରୁଚନି। ଦିନ ଦିପହରେ ମର୍ଡର୍ ହେଇଯାଉଛି।
ଦିନ ଦିପହରେ ହଁ। ଆଉ ତୋ ଜାଣିଥିବ ଏବେ ଜୁନ୍ ମାସ ଗଲା ଜୁନ୍ ମାସ ହେଲା ମାନେ ମନେ ପଡିଯାଉଛି ଦୁଇ ହଜାର ତେଇଶି ରେ ଯୋଉ ହେଇଥିଲା ଆମର ମନେ ଥିବ ତୋମର କୋରୋନା। ଯୋଉ କଣ ଉଁ, ଆଉ ଟ୍ରେନ୍ ରେ ଆକ୍ସିଡେଣ୍ଟ ଯୋଉ ହେଇ
ହଁ ବାହାନଗା ଯୋଉ ହଁ, ହଁ ବାହାନଗା ଯୋଉ ହେଇଥି ଲା କୁହନି, କୁହନି ସେଦିନ ର ରାତି। କେତେ ଜୀବନ, କେତେ ଧନ ଜୀବନ, କେତେ ତା ମ -କେତେ ମଥାରୁ ସିନ୍ଦୁର ଲିଭି ଯାଇଚି।
କେତେ ଲୋକ କେତେ ଆଶା ନେଇକି ଆଉଥୁବେ କୋଉ ଭାଇ କୋଉ ଭଉଣୀ ପାଖକୁ। କୋଉ ବାପା ମା କୋଉ ଛୁଆ ପାଖକୁ।
କେତେ ଲୋକଙ୍କର ହା ପୁଅ, ପୁତ୍ର, ସନ୍ତାନ କେତେ କୋଳ ଖାଲି ହେଇଯାଇଛି। ହେଲା। କୁହନି କୁହନି।
ମାନେ କେତେ କେତେ ପର୍ଯ୍ୟନ୍ତ ଗୋଟେ ଲୋକ ତା ହୁଁ, ତାଙ୍କର ସେ ଉଁ, ଦେହ ଟାକୁ ବି ପାଇଲେନି। ଉଁ, ଏ
ହୁଁ, ଏସବୁ ଗୋଟେ ନେଖା କିମ୍ବଦନ୍ତିୀ। ଗୋଟା କୋଭିଡି ନାଇନଟିନ୍ ଆସିଥିଲା। କୋଭିଡି କୋଭିଡି ବେଳର ଯୋଉ କଥା, ବାବାରେ ବାବ ଭାବିଲା ବେଳକୁ ଛାତି ଥରି ଯାଉଛୁ।
କେତେ ଲୋକଙ୍କ ଜୀବନ ନଷ୍ଟ ହେଇଛି। ପୁଣି କେତେ ବ୍ୟବସାୟ ସେତେବେଳେ ବନ୍ଦ ହେଇଯାଇଥିଲା। ଆମ ଘରେ ତ ବହୁତ ଅସୁବିଧାରେ ସେତେବେଳେ ଚଳେଇଥିଲୁ।
କେତେ ଅସୁବିଧା, କେବେ ମୁଁ ଆ, ମୁଁ ମୁଁ ବି ତ ଭାବିିନଥିଲି, ପୁଣି ଥରେ ଏ ସବୁ ଆସ ସିବ ବୋଲି କି ଏମତି ନୂଆ ଜୀବନ ଗଢିବ ବୋଲି କି। ଆ ଭାବୁଲୁ ବୋଧେ ଏ ଦୁନିଆ ଟା ଧ୍ଵଂସ ହେଇଯିବ। କୋଭିଡ୍ ର
ମାଳିକାରେ ଯାହା ଲେଖା ହେଇଥିଲା ସବୁ ସତ ହଉଛି ଧୀରେ ଧୀରେ।
ହଁ ପା କୋଭିଡ୍ ର ଯୋଉ ପରିସ୍ଥିତି। ଏ ଭଗବାନ, ଭଗବାନ ହିଁ କେବଳ ମନ୍ଦିରରେ ପୂଜା ପାଠ ବନ୍ଦ ହେଇଗଲା। ହଁ। କୁହନି, କୁହନି ଆଉ କେବେ ସେମତି ଦୁର୍ବିପାକ ନ ଆସୁ।
ନ ଆସୁ ମୁଁ ବି ଭଗବାନଙ୍କୁ ଡାକୁଛି ସେମିତି କେବେ ଆ, ନ ଆସୁ।
ଏ ନ ଆସୁ, ଆମ ପିଲାମାନେ ହଁ ସେ ଯୋଉ ଦିନ ନ ଦେଖନ୍ତୁ। ଆଉ ଗୋଟେ କଣ କରିବି ଏବେ ତ ଟାଇମି ଅଁ, ନାଇଁ ନଲେ ଉଣେଇଶ ଅନେଶତ ମସିହା ବାତ୍ୟା ବେଳକୁ ତୋମେ ତ ଛୁଟ ହେଇଥିବ। ତୋ ସେଇ ମୋର ଯେତିକି ମନ ଅଛି। ସେ ପୁଣି ମୁଁ ଟିକେ କାମ ସାରେ ଫୋନ୍ କରିବି। ସେ ବିଷୟରେ କଥା ହେବି, ସେ କହିବି ତୋ ରୁମ ଟାଙ୍କୁରାକର ଦୃଶ୍ୟ ଭଗବାନ, ଶୁଣିକି ବି ତୋମେ ଅନୁଭବ କରିପାରିବ। ହଉ ମୁଁ ଏବେ ଟିକେ ରଖୁଛି, ମୋର ବ୍ୟସ୍ତ ଅଛି, ମୁଁ କରିବି। ଠିକ୍ ଅଛି।